ହଁ ଜୟଗୁରୁ।
ଆଉ କଣ କରୁଛନ୍ତି?
ହେଇ ଏଇଠି ବସିଦିଏ ଆଉ ରୋଷେଇ ସାରିକି। ଆପଣ କଣ କରୁଛନ୍ତି?
ମୁଁ ବି ବସିଛି ଆଉ ରୋଷେଇ କରିବା କରିନି କରିବା ଆଉ।
ଓ କରିନାହାନ୍ତି?
ନାଇଁ କରିନାହାନ୍ତି ଆଜି ଏକାଦଶୀ ଅଛି ନା, ତ ଆମେ ଦି ଜଣ ଖାଇବୁନି। ଖାଲି ଶଶୁରଙ୍କ ପାଇଁ ଆଉ ପୁଅ ପାଇଁ ହବ ଆଉ।
ଓ ଭଲ। ଏକାଦଶୀ କରୁଛନ୍ତି ତାହେଲେ?
ଏକାଦଶୀ ଟା ମାସକୁ ଦିଥର କରିବା କଥା ବା।
ଓ ହୋ ଭଲ।
ହଁ ଆଉ ରୋଷେଇ ବାସ ସରିଲାଣି?
ହଁ, ରୋଷେଇ ସାରିଲା ଏବେ।
ଆଜି କଣ ରୋଷେଇ ହେଇଛି?
ଆଜି ରୁଟି ଆଉ ସେ ହେଲା ହୋଉ ଆଉ ସବୁ ପ୍ରକାର ପନିପରିବା ପକେଇକି ସନ୍ତୁଳା। ଆଉ ଆଳୁ ଆଉ ବାଇଗଣ ଭଜା।
ବାଇଗଣ ଭଜା ବି ହେଇଛି। କଣ ଭାତ ନା, ଭାତ ଖାଇବେ ନା କଣ?
ନା ନା ସରୁ ସରୁ ଆଳୁ ବାଇଗଣ ଭଜା। ସନ୍ତୁଳା ଟା କାଳେ ପାଇବନି ବୋଲି ଅପା କହିଲେ ଆମେ ଭଜା ଲଗେଇ ଖାଇବା ଆମ ପାଇଁ କରିଦେ। ସେଥିପାଇଁ କରିଦେଇଛି ଆଉ।
ଓହୋ ତମେ କେତେ ଯା କି? ଦୁଇ ଜଣ ଆଉ କାମ ହାଲକା ହେଇଯାଉଥିବ ମିଶିକି କରୁଥିବ ଆଉ।
ହଁ ମିଶିକି କରିଦେଉଚୁ।
ହୁଁ ଭଲ। ଆଉ
ଆଉ ଆପଣ କୋଉଠି ଗାଁରେ ରୁହନ୍ତି ନା ସହରରେ ରୁହନ୍ତି?
ନାଇଁ ଆମେ ବାହାରେ ରହୁଛୁ ଆଉ। ହଜବେଣ୍ଡ ବାହାରେ ଜବ୍ କରୁଛନ୍ତି ତ ବାହାରେ ରହୁଛୁ। ଗାଁ କୁ ଯାଉଛୁ ମ ମଝିରେ ମଝିରେ ବୁଲି।
ହଁ, ଏଇ ଯେ ଛୁଟି ଫୁଟି ହେଲେ ଆସୁଥିବେ ଆଉ।
ହଁ, ପୁଅ ପାଠ ପଢୁଛି ନା ତ ତାହାର ଛୁଟି ହେଲେ ଆମେ ଯାଉଛୁ।
ତାଙ୍କ ହିସାବରେ ଆଉ।
ହଁ, ଆମକୁ ଏବେ ତାଙ୍କ ହିସାବରେ ଚାଲିବାକୁ ପଡୁଛି ନା।
ଓହୋ ସେଇଆ ତ ଆଉ ପିଲା ବଡ ହେଲେ ଆଉ ପାଠଶାଠ ପଢିଲେ ଆଉ ତା ତାଙ୍କୁ ଇଏ କରିକି ଆଉ କିଛି କରି ହଉଛି କି? ତାଙ୍କର ଯୋଉ ଯୋଉଟା ସୁବିଧା ସେଇ ସୁବିଧାରେ ଆମକୁ
ସେଇଟାକୁ ଆମକୁ ଚଳେଇବାକୁ ପଡୁଛି। ଆଉ ଏବେ ସ୍କୁଲ ଟ୍ୟୁସନ ସବୁ ଚାଲିଛି। ଏବେ କୁଆଡେ ଆଉ ଯାଇହବନି ଯାଇଥିଲୁ ଗାଁକୁ ଯୋଉ ସମର ଭେକେସନ ହେଇଥିଲା ନା ଗାଁକୁ ଯାଇ ଥିଲୁ ବୁଲିକି ଆସିଲୁ।
ହଁ ମଜା କରିଥିବେ ଆଉ।
ହଁ, ଗାଁ ରେ ବି ଦିଟା ଯା ଅଛନ୍ତି ମୋର।
ହଁ ହଁ।
ମଜା କଲୁ ଆଉ। ଏଠି କଣ ଏ ଏକା ହେଇଯାଉଛୁ ଗାଁ କୁ ଗଲେ ଟିକେ ମିଶିଲେ ହସ ଖୁସି ଟିକେ ଲାଗେ ଆଉ।
ହଁ, ସେଇଟା ତ ସତ କଥା।
ହଁ, ମଝିରେ ମଝିରେ ଯିବା କଥା।
ମଝିରେ ମଝିରେ ଆସିବା କଥା ମାନେ ମନ ଟିକେ ଫ୍ରି କରିକି ପୁଣି ଯିବା କଥା। ଆଉ ସେଠି ସେଠି ଆଉ କିଏ ଅ ଅଛନ୍ତି କି ଯାହା ହେଲେ ଅଛନ୍ତି ଆ କଣ ନାହାନ୍ତି କି ହେଲେ ଯେମିତି ଗାଁରେ ସମସ୍ତେ
ହୁଁ ଗାଁ ର କ୍ଲାଇମେଟ ଟିକେ ଅଲଗା ଏଠି କଣ ସବୁବେଳେ ଗାଡି ଗୁଁ ଗାଁ ସେଠ ଟି କଣ ସାଇଲେଣ୍ଟ ପରିବେଶ ଟା।
ଓଁ ହୋ ଏ ବାହାରକୁ ଆସିଲେ ସବୁଆଡେ ହରା ଭରା
ହଁ ଗ୍ରୀନ୍ ଗ୍ରୀନ୍ ଦେଖାଯାଏ, ତ ସେଠି ଭଲ ଲାଗେ ସକାଳ ସନ୍ଧ୍ୟାରେ ଯଉ ପବନ ହଉଥାଏ। ନେଚୁରାଲ ପବନ, ଏଠି ତ ନାହିଁ ନା।
ହଁ।
ଏଠି ସବୁବେଳେ ଏସିି ଭିତରେ ପସେ ଏସିି ଭିତରୁ ବାହାରିଲେ ଯୋଉ ଗରମ।
ଆଉ ଗାଁରେ ବର୍ଷା ପର୍ଷା ହଉଛି।
ନା ଏବେ ତ ଆସିଥିଲା ଜଷ୍ଟ ଉଠାଇଥିଲା, କିନ୍ତୁ ହେଲାନି।
ହଁ ହଁ। ଆଉ, ଘରେ ସବୁ କିଏ କିଏ ଅଛନ୍ତି? ଘରେ ସବୁ କିଏ କିଏ ଅଛନ୍ତି?
ମୁଁ, ଆଉ ମୋ ହଜବେଣ୍ଡ, ଆଉ ଜା ଦେଡୁଶୁର, ଆଉ ଛୋଟ ପୁତୁରା, ଆଉ ଶାଶୁ ଶ୍ୱଶୁର।
ଓହୋ, ଶାଶୁ ଶଶୁର ଷ୍ଟ୍ରଙ୍ଗ ଅଛନ୍ତି।
ହଁ, ଷ୍ଟ୍ରଙ୍ଗ ଅଛନ୍ତି। ଆଉ, ଆପଣଙ୍କ ଘରେ ସମସ୍ତେ କିଏ କିଏ ଅଛନ୍ତି?
ଆମର ମ ଆମର ଏଇଠି ଖାଲି ଅଛୁ ହଜବେଣ୍ଡ, ମୁଁ, ପୁଅ, ଆଉ ଶଶୁର। ଦିଅର ଥିଲେ ଯେ, ଦିଅର ଏବେ ଟିକେ ବାହାରକୁ ଗୋଟେ ତାଙ୍କର ଜବ୍ ହେଇଗଲା ତ ସେ ପଳେଇଲେ। ଆଉ ଶାଶୁ ତ ନାହାନ୍ତି ଆଉ।
ସେ ଏକ୍ସପାରି କରି ଯାଇଛନ୍ତି।
ହଁ ଦି ତିନି ବର୍ଷ ହେଇଗଲାଣି, ତାଙ୍କ ଦେହଟା ସବୁବେଳେ ଖରାପ ରହୁଥିଲା ତ।
ଓ ହୋ କଣ ହେ ମାନେ କଣ କଉ ରୋଗ ରୋଗରେ ପଡ଼ିଥିଲେ?
ହଁ ତାଙ୍କର ପାରାଲିସ୍ ହେଇଯାଇଥିଲା।
ହ ହ ହ।
ପାରାଲିସ ରେ ଦି ତିନି ବର୍ଷ କଷ୍ଟ ପାଇଲେ, ତାପରେ ଗଲେ ଆଉ। ଓ ହୋ, ବେଶୀ ଏଜେ ହେଇନଥିଲା ମ, କମ ଏଜ ହେଇଥିଲା।
ହଁ ହଁ।
ଆଉ, ଆଉ କଣ କରିବା ଯେତେବେଳେ ଯିଏ ଯିବାର ଥିବ ବି ଯିବ।
ହଁ, ଆଉ ରୋଗ ବାଗ କଣ ଆଉ ଆମ ହାତରେ ଅଛି।
ହଁ। ଆଉ ଆପଣଙ୍କ ପୁତୁରା କେତେ କ୍ଲାସରେ ପଢୁଛି, କଣ ପଢୁଛନ୍ତି?
ହାଲୋ।
ପୁତୁରା କଉଠି କଣ ପଢୁଛନ୍ତି?
ହଁ, ସେ ଶିଶୁ ଏ ଯଉ କଣ ସେ ସରସ୍ଵତୀ ଶିଶୁ ମନ୍ଦିରରେ ପଢୁଛନ୍ତି।
ଅ, କେତେ କ୍ଲାସ ରେ?
ଫୋର୍ଥ କ୍ଲାସ ରେ ପଢୁଛନ୍ତି।
ଉଁ ହୁଁ, ଅ ଘରେ ନିହାତି ଛୁଆଟେ ଥିବା ଦରକାର।
ହଁ, ସେ ନଥିଲେ ତ ପୁରା ଘର ପୁରା ଶୂନଶାନ ଲାଗେ ଆଉ। ଏବେ ତାଙ୍କ ଆଈ ଘରକୁ ପଳେଇଥିଲେ, ମତେ ଭାରି ପୁରା ମୁଁ ପୁରା ଇଏ ହେଇଗଲି ବୋର ହେଇଗଲି।
ହଁ, ଏକେଲା ଜଏଣ୍ଟ ଫ୍ୟାମିଲିରେ ଯିଏ ରହିଗଲାଣି, ନା ସେ ଏକଲା ତାକୁ ଜମା ଭଲ ଲାଗିବନି।
ସେଇଆ ପା, ଆମର ସେଠି ବାପ ଘରେ ସେଠି ଜଏଣ୍ଟେ। ଏଠି ମାନେ ଆସିଲି ବି ଏଠି ବି ଜଏଣ୍ଟେ। ଆଉ ଯୋଉ ସବୁ ପଳେଇଲେ, ମୁଁ ତ ପୁରା ଏକୁଟିଆ ହେଇଗଲି ଆଉ।
ଏକଲା ଯେ ଏପଟେ ହଜବେଣ୍ଡ ଡିଉଟି କୁ ପଳେଇଲା ପରେ ପୁରା ଏକା ଏକା ଲାଗୁ
ପୁରା ଏ ଜାଗା ଖାଲି ଶ୍ୱଶୁର ଥାଆନ୍ତି, ମୁଁ, ଶାଶୁ ବି ନାହାନ୍ତି, ସେ ଯାଇଚନ୍ତି ଭାରି ନଣନ୍ଦ ଘରକୁ।
ଓହୋ, ଆଉ ନଣନ୍ଦ କେତେଟା ଆପଣଙ୍କର?
ନଣନ୍ଦ ତିନି ଜଣ, ସବୁ ବାହାଘର ହେଇସାରିଲାଣି।
ବାହା ହେଇସାରିଲେଣି ନା? ତୋମେ କଣ ନୂଆ ନୂଆ ବାହାଘର ହେଇଛି କି? କଥାରୁ ଜଣା ପଡୁଛି।
ହଁ ଏବେ ତ ଜଷ୍ ଛଅ ସାତ ମାସ ହେଲା ହେଇଛି ଆଉ।
ହଁ, ହଁ ଛଅ, ନୂଆ ନୂଆ ବାହାଘର ହେଇଛି ଆଉ। ଆଉ ରଜରେ କଣ କୁଆଡେ ଯାଇ ଥିଲ ବୁଲି?
ରଜରେ ନା କୁଆଡେ ଯାଇନି। ଏଇଠି ହେ ଆଇଥିଲେ ମୋ ଶାଶୁଘର ଗାଁ ଏଇଠି ପାଖରେ ଏ, ପାହାଡ ଗୋଟେ ଅଛି ଡିଙ୍ଗା ପାହାଡ ପେରାପେରି ସେଇଠି ଏ ଉ, ସେଇଠି ସମସ୍ତେ ଯାଇଥିଲେ, ଘରର ହଜବେଣ୍ଡ ଯାଇଥିଲେ ମୋ ମୋ ଦେଢୁଶୁର ଯାଇଥିଲେ ସମସ୍ତେ ଯାଇଥିଲେ, ମୁଁ ଯାଇନି, ମୁଁ ତ ନୂଆ ବୋହୂ ଆଉ ମୁଁ କଣ ଯିବି।
ହଁ ଛଅ ସାତ ମାସ ହେଇଛି ବର୍ଷେ ହେଇଯାଇଥିଲେ ଯାଇଥାନ୍ତେ ଆଉ।
ହଁ। ସେ ମୁଁ ସେ ପାହାଡ ଉପରେ ବର୍ଷକୁ ଥରେ ପୂଜା ପାଆନ୍ତି ଠାକୁରାଣୀ। ସେ ରଜ ସଂକ୍ରାନ୍ତି ଦିନ ହଁ ବନ ଦୁର୍ଗା ରଜ ସଂକ୍ରାନ୍ତି ଦିନ ପୂଜା ପାଆନ୍ତି ଆଉ।
ହଁ ଆର ବର୍ଷ ଯିବେ ଦେଖିକି ଆସିବେ, ଏ ବର୍ଷ ଗଲେନି ସିନା, ଆର ବର୍ଷ ପୁରୁଣା ହେଇଯାଇଥିବେ ଯିବେ ଦେଖିକି ଆସିବେ।
ହଁ ସେୟା, ଅ, ମୁଁ କହିଲି ମୋ ହଜ ଜଣକ ମୁଁ ତୋମେ ସମସ୍ତେ ଯାଉଚ ମୋତେ ନଉନ, ଆଉ କହିବେ ତୋର ବୟସ ହେଇନି।
ହଜବେଣ୍ଡ କଣ କହିଲେ ବୟସ ହେଇନି? ସେ ଭାବୁଛନ୍ତି ଆପଣଙ୍କୁ ଛୋଟ ଛୁଆ।
ସେୟା ହେଇଥିବ କି କଣ ବୋଧେ।
ହଁ ଛୋଟ ଛୁଆ ଭାବୁଛନ୍ତି, ଛୋଟ ଛୁଆ ଭାବିଲେ ଭଲ ନା ଆଉ। ଆଉ ଘରକୁ ଯାଇନାହାନ୍ତି ଆପଣଙ୍କ ବାପ ଘରକୁ?
ହଁ, ଏବେ ଭାଇର ଦେହ ଖରାପ ଥିଲା ତ ଏଇ ସଖାଳେ ଯାଇକି ପୁଣି ସନ୍ଧ୍ୟାରେ ଆସିଲି ଭାରି ଆଉ ଘରେ ରଖି ନ- ମୋ ଯା ନଥିଲେ। ସେଠୁ ଆଉ ଓଃ, ରହିବିନି ଖାଲି ଦେହ ଖରାପ ବୋଲି ନ ଗଲେ ଟିକେ ଭଲ ଲାଗିବନି ଯାହା ହେଲେ।
ହୁଁ, ନାଇଁ ଭଉଣୀ ଟା ମନ, କଣ ହେଇଥିଲା କି ଭାଇଙ୍କର?
ଏ ସେ ଏ ଯୋଉ ଜଳୀୟ ଅଂଶ ଅଭାବ, ବ୍ଲଡ୍ ଟିକେ ନଥିଲା।
ଓହୋ, ଏଇ ଗରମ
ସିଏ ଟିକେ ସୁକୁମାର, ମାନେ ସବ୍ ଆମେ ସବୁ ଯେମିତି ପନିପରିବା ଇଏ ସିଏ ଖାଇବା, ତାର ସେ ଖାଲି ଶୁକୁଆ, ମାଛ, ସେ ଯୋଉ ଚିକେନେ ଖାଲି ଏଇରା ତାର। ସିଏ ସିନା ସବୁ ପ୍ରକାର ସବୁଜ ପନିପରିବା ଖାଇଲେ ଦେହରେ ଟିକେ ରକ୍ତ ହବ କି ପାଣି ହବ କି।
ହଁ, ହଁ। ତାଙ୍କୁ କହିବେ ଗାଜର, ବିଟ୍ ଏ ସବୁକୁୁ ଜୁସ୍ କରିକି ପିଇବେ।
ହଁ କହିକି ଆସିଲି ଯେ, ତାପରେ ସେଠୁ ବୋଉ ହାଟରୁ ମଗେଇକି ଜୁସ୍ କରିକି ଦଉଚି।
ଅଁ, ମୋ ଭାଉଜ, ମୋ ମା ଏମାନଙ୍କର ବି ସେମିତି ବ୍ଲଡ୍ ନାହିଁ ଦେହରେ। ତ ତାଙ୍କୁ ସେଇଟା ଦିଆ ହଉଛି।
ସେ ପା ମୁଁ ସେ ବ୍ଲଡ ନଥିଲା ଡକ୍ଟର କହିଲେ ବ୍ଲଡ ଲାଗିବ ତେଣୁ ମୋର ଆଉ ଗୋଟେ ଭାଇଙ୍କ ପୁଅ ବଡ ପୁତୁରା ଟେ ସେଇଠୁ ଗଲା ସେ ବ୍ଲଡ଼ ଦେଲା।
ଆଉ ନିଜ ଦେହକୁ ତ ନିଜେ ଜଗିବାକୁ ପଡିବ ନା ଆମେ କଣ ଛୁଆ ହେଇଯାଇଛ ତମକୁ ହଁ ନିଜ ଦେହକୁ ନିଜେ ଜଗିବାକୁ ପଡିବ। ରଜ ଛୁଟି ବନେଇବାକୁ ଯାଇନାହାନ୍ତି ତାହେଲେ।
ଉଁ ନା ମୁଁ ଯା ଯେହେତୁ ଯାଇଥିଲେ ମୁଁ ସେଥିପାଇଁ ଆଉ ଗଲିନି।
ହଁ, ଘରେ ତ ନିହାତି ଜଣେ ରହିବା ଦରକାର ନା।
ହଁ,।
ହୁଁ,।
ଆଉ ରଜରେ କେମିତି କଣ କଟେଇଲେ?
ରଜରେ ଆମର ଏଇଠି ଯୋଉଠି ହଜବେଣ୍ଡ ଜବ କରିଛନ୍ତି ସେଇଠି ସବୁ ପୋଗ୍ରାମ ହଉଥିଲା ଦୋଳି ଗୀତ ନାଚ ଆଉ ପାଟି ବି ଥିଲା ତ ସେଇଠିକି ଯାଇଥିଲୁ ଆଉ।
ହଁ।
ରଜ ପାନ ବି ହଉଥିଲା ମାନେ ସବୁ ମଜା
ରଜରେ ତ ମିଠା ପାନ ଖାଇ ସମସ୍ତେ ଖାଆନ୍ତି ଆଉ।
ହଁ ସେ ଯୋଉ ପାନର ମଜାଟା ଅଲଗା ନା।
ଏଟିକି ବଡ ପାନଟେ ପାଟି ଫୁଲ ହେଇଯିବ ଏକାଥରେ।
ହଁ ସବୁ ପଡିଥାଏ ରଜ ପାନ ଟା ଅଲଗା। ହଁ ଆମର ସେମତି ହଉଥିଲା ଆମେ ଯାଇଥିଲୁ ସବୁ ସେଇଠି ଦୋଳି ଖେଳିଲୁ ବୁଲିଲୁ। ଆଉ ଆମେ ତ ଯେହେତୁ ଆମେ ଟିକେ ଦୀକ୍ଷିତ ଲୋକ ତ ପିଆଜ ରସୁଣ ଖାଉନୁ।
ହଁ ହଁ
ଆ ସେଥିପାଇଁ ଆମେ ବାହାରେ କିଛି ଖାଉନୁ ହେଲେ ଆମେ ଯାଇଥିଲୁ ସେମିତି ବୁଲିବାଲିକି ବୁଲିକି ଆସିିଲୁ ଆଉ।
ହଁ ହଁ ଆଉ ଦୀକ୍ଷା ଆଉ କେମିତି ଖାଇବେ।
ନାଇଁ ଦୀକ୍ଷା ନର୍ମାଲ ନେଲେ ଖାଇହବ କିନ୍ତୁ ଆମେ ଯେହେତୁ ସ୍ୱସ୍ତିକ ନେଇଛୁ ନା ଖାଇହବନି।
ହଁ ହଁ ଯାହା ଘରେ ବନେଇକି ଖାଇବେ ଆଉ।
ହଁ ମୁଁ ବନେଇ ଦେଇକି ଯାଇଥିଲି ଆସିଲୁ ଖାଇଲୁ। ଭାଉଜ ମାନେ ଆସିଥିଲେ ଦ ଦିଟା ଭାଉଜ ଆସି ଥିଲେ ମିଶିକି ଯାଇଥିଲୁ ଆଉ।
ଓହୋ ଆଉ ପୁଅ ଆପଣଙ୍କର କୋଉ କ୍ଲାସ ପଢୁଛନ୍ତି?
ପୁଅ ସେଭେନ୍ତରେ ପଡୁଛି।
ହଁ
ହୁଁ ଏଇଠି ଗୋଟେ ଆଇ ସି ଏ ସ ବୋର୍ଡ ସ୍କୁଲ ଅଛି ସେଇଠି ପଢୁଛି ଆଉ। ହୁଁ ଏବେ ବସିକିନା ପାଠ ଆଜ୍ଞା
ଖାଲି ଦେଖୁଥିବେ ଟିକେ ତାଙ୍କୁ ଆପଣ ଆଉ ନାଇଁ।
ହଁ ହଁ ତାକୁ ଟିଉସନ ଦେଇ ଏଇ ବର୍ଷ ଟିଉସନ ଦେଇଛି ନହେଲେ ସେ ଘରେ ପଢୁଥିଲା। ଏ ବର୍ଷ ଟିଉସନ ଦେଇଛି ଆଉ।
ହଁ ତାର ବେଶୀ ବେଶୀ ଉପରକୁ ଉପରକୁ କ୍ଲାସ ଉଠିଲେ ପୁଣି
ଟିଉସନ ଦବାକୁ ପଡୁଛ ନା ସେଥିପାଇଁ ହଁ ସେଥିପାଇଁ ଏଇ ବର୍ଷ ତାକୁ ଟ୍ୟୁସନ ଦେଇଦେଇଛି ଆଉ।
ଠିକ୍ ଅଛି।